ହାଲୋ।
ନମସ୍କାର। ଆପଣଙ୍କ ନାଁ।
ଓହ। ଆମେ ଆଜି କିଛି ଖେଳ ବିଷୟରେ କୁଇଜ ଉପରେ କଥା ହେବା। ଚାଲ। ମତେ କିଛି। ମୁଁ ଆପଣଙ୍କୁ କିଛି ପଚାରିବି ଖେଳ ସମ୍ବନ୍ଧୀୟ। ଆଉ ଆପଣ ମତେ କିଛି ପଚାରିବେ ଖେଳ ସମ୍ବନ୍ଧ।
ଆଜ୍ଞା।
ପଚାରନ୍ତୁ ଆପଣ ଫାଷ୍ଟ କଣ ପଚାରିବା କଥା।
ଦୁଇ ହଜାର ଏଗାର ମସିହାରେ ସଚିନ ତେନ୍ଦୁଲ ଙ୍କର କାହା ବିରୁଦ୍ଧରେ ଏକାବନତମ ଶତକ ହାସଲ କରିଥିଲେ?
ଏଇଟା ହଉଛି ହବ ଦକ୍ଷିଣ ଆଫ୍ରିକା।
ବଲ ଖେଳା ଯାଉଥିବା ବ ବଲର ଓଜନ।
ଆପଣଙ୍କ କଥା ଟା ଟିକେ ଶଭୁନି ଭଲସେ। ଉଁ ଟିକେ ବାହାରକୁ ଆସନ୍ତୁ।
କ୍ରିକେଟ ଖେଳର ଖେଳା ଯାଉଥିବା ବଲ ର ଓଜନ।
ନାଁ, ଏଇଟା ଜାଣିନି।
ଭୂମି ଉପରୁ ଷ୍ଟମ୍ପ ର ଉଚତା।
ନା, ଆର ଆନ୍ସର୍ କୁହନ୍ତୁ।
ନା ଅଠେଇଶି ଇଞ୍ଚ। ଆଉ ଆ ପ୍ରଥମ ବିଶ୍ଵକପ କେବେ ହଉଥିଲା।
କଣ?
ପ୍ରଥମ ବିଶ୍ଵକପ୍ କେବେ ହେଇଥିଲା?
ଉଣେଇଶହ ପଞ୍ଚସ୍ତରୀ।
ରାଇଟ ଆଁନସର୍। ପ୍ରଥମ ଟେଷ୍ଟ ମ୍ୟାଚ ଭାରତରେ ଖେଳ ଯାଇଥିବା ଷ୍ଟାଡିୟମ ର ନାମ?
ଉଁ ନା। ଜାଣିନି କୁହନ୍ତୁ।
ଆପଣଙ୍କ କଥା ଟା ଟିକେ ଭଲସେ ଶୁଭୁନି।
ସଚିନ୍ ତେନ୍ଦୁଲ କର୍। ଶୟେ ତମ ଶତକ କାହା ବିରୁ ବିପକ୍ଷରେ ହାସଲ କରିଥିଲେ।
ନା ଏଇଟା ଜାଣିନି। ହଉ ମୁଁ ନହେଲେ କିଛି ପଚାରୁଛି।
ହୁଁ।
ଭାରତର ଉଁ ପ୍ରଥମ ଟି ଟ୍ୱେଣ୍ଟି କପ୍ କିଏ କେଉଁ ଦେଶ ଜିତିଥିଲା?
ଭାରତ ର
ନାଇଁ ନାଇଁ ମୁଁ କହିଲି ପ୍ରଥମ ମ ଟି ଟଣ୍ କେଉଁ ଦେଶ ଜିତିଥିଲା?
ଭାରତ।
ହୁଁ ତାପରେ ଆଇ ପିଏଲ କେବେ ଆରମ୍ଭ ହେଇଥିଲା?
ଦୁଇ ହଜାରେ ଆଠେ।
ହଁ ଆଉ ଉଁ ଆଉ କଣ ଅଛି? ଆଇ ପିଏଲ ରେ ପ୍ରଥମ ଉଁ ପ୍ରଥମ ଥର ପାଇଁ ଶହେ ମଚ ଜିତିଥିବେ ଟିମ ର ନାଁ କଣ?
ମୁମ୍ବାଇ ଇଡିଆନ୍।
ହୁଁ ଆଉ କିଛି ପଚାରନ୍ତୁ ତମେ?
ଦୁଇ ହଜାର କୋଡିଏ ଆଇ ପି ଏଲ ର ଫାଇନାଲ ମଚ କେଉଁ ଷ୍ଟାଡିୟମ ରେ ଖେଳ ଯାଇଥିଲା।
ଦୁଇ ହଜାର କୋଡିଏରେ ନା ଏଇଟା ଜାଣିନି।
ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ।
ଓହୋ। ତାପରେ
ର କ୍ୟାପ୍ଟନ କଣ କିଏ?
କଣ?
କଥାଟା ଟିକେ ଭଲସେ କୁହନ୍ତୁ ଶୁଭୁନି।
ରିକେଟ ର କ୍ୟାପ୍ଟେନ୍ କୁଲ କିଏ?
ଆ ଆମର ଏମ ଏସ୍ ଧୋନି।
ହଁ ଟି ଟୋଣ୍ଟି ଅନ୍ତରାଷ୍ଟ୍ରୀୟ ଖେଳର ପ୍ରଥମେ ସତକ କରିଥିବା ଖେଳାଳି?
ନା ଜାଣିନି। ଜାଣେନି କୁହନ୍ତୁ ଆପଣ ଆନ୍ସର।
ରିଶଗିଲ୍।
ହୁଁ ହୁଁ।
ମ୍ୟାଫ୍ରେଡେନ କେଉଁ ଦେଶର ଖେଳାଳି?
କିଏ।
ମ୍ୟାଫ୍ରେଡେନ୍‌।
ଶୁଭୁନି।
ମ୍ୟାଫ୍ରେଡେନ୍‌। କେଉଁ ଦେଶର ଖେଳାଳି। ମ୍ୟାଫ୍ରେଡେନ୍‌ କେଉଁ ଦେଶର ଖେଳାଳି?
ନା ମୁଁ ଜାଣ ନି।
ଅଷ୍ଟ୍ରେଲିଆ, ହଉ ମୁଁ ଏବେ କୌତିକୀୟ ପ୍ରଶ୍ନ ପଚାରୁଛି?
ଉଁ ହଁ ପଚାରନ୍ତୁ।
ୟା ପଇସା ରା ହଷ୍ଟେଲ।
ବିନା ପଇସା ର ହୋଷ୍ଟେଲ? କଣ ହବ ନା
କେନ।
ଅହ।
ଆଉ ପଇସା ଦେଇ ବନ୍ଦୀ ହେବା ସ୍ଥାନ?
ପଇସା ଦେଇ ବନ୍ଦୀ ହେବା ସ୍ଥାନ ସିନେମା ହଲ୍। ଟିକେ ଟିକେ କିଛି ଜାଣିଛି। କିଛି କିଛି ଜାଣିଛି ତମେ ପଚାର।
ବୁୁଝୁନାହାନ୍ତି।
ଆଉ ଅଛି ବିନା ଦରମାରେ ଚୌକିଦାର?
ବିନା ଦରମା ରେ ଚୌକିଦାର ତାଲା।
କିଏ?
ଆପଣ ଯାହା କହୁଛନ୍ତି ଟିକେ ଫୋନ ଟାକୁ ପାଖକୁ ଆଣିକି ଭଲସେ କୁହନ୍ତୁ।
ତାଲା ତାଲା।
ପାଖକୁ ଆଣନ୍ତୁ ଫୋନ୍ ଶୁଭୁନି।
ଆଖକୁ ଆଣିଛିିବା।
ହଁ ଏବେ ଟିକେ ଟିକେ ଶୁଭୁଛି। ଏମିତି କଥା କୁହନ୍ତୁ ନହେଲେ ଶୁଭନେଇ ଭଲସେ। ହଉ ତାପରେ ମୁଁ ପଚାରୁଛି। ଓ ବିନା ପଇସାରେ ଫ୍ଲିମ
ବିନା ପଇସାରେ?
ଫିଲିମ୍।
ଫିଲିମ ହଲ।
ନାଇଁ ନାଇଁ ବିନା ପଇସାରେ ଫିଲ୍ମ କେମିତି ଦେଖିପାରିବା ସେଇଟା?
ହୁଁ।
ହଁ।
ବ ପଇସାରେ ବିମା ପଇସାରେ ଜାଣିନି ଏଇଟା।
ହଁ ହଁ। ଆଉ। ଏଇଟା ହଉଛି ହବ ଆନ୍ସର ହବ ଏଇଟା ହବ ସପ୍ନୋ। ଆମେ ବିନା ପଇସାରେ ସ୍ୱପ୍ନ ମାଧ୍ୟମରେ ବି ଫିଲ୍ମ ଦେଖିପାରିବା।
ହେଇ।
ତାପରେ ପଚାରନ୍ତୁ ଆପଣ ବିଛାଅ।
ଓକିଲର ରୋଜଗାରିଆ ପୁଅ।
କଣ କହିଲେ।
ଓକିଲର ରୋଜଗାରିଆ ପୁଅ।
ଓକିଲର ରୋଜଗାରିଆ ପୁଅ ନା ଏଇଟା ମୁଁ ଜାଣିନି।
ବୋ ବିନା ପଇସାରେ ଏ ବନ୍ଦୀ ହେବା ସ୍ଥାନ।
ବିନା ପଇସାର ବନ୍ଦୀ ହବା ସ୍ଥାନ।
ପଇସା ଦେଇ ବନ୍ଦୀ ହେବା ସ୍ଥାନ।
ହଁ ଏଇଟା ବା ମୋ ବିନା ପଇସାରେ। ଏଟା ହ ସିନେମା ହଲ। ସିନେମା ହଲ।
ଆପଣ କିଛି ପଚାରନ୍ତୁ।
ତାପରେ ରାତିରେ ସାଧୁ ବେପାରୀ କିଏ।
କୁହ।
ଆଉ ନାକରେ ଖାଇଥାଏ କିଏ।
ହୁଁ। ଡି
ହୁଁ ଆଉ କିଛି ପଚାରନ୍ ନ୍ତୁ। ତତେ ବତେ। ହଉ ରୁହ କଳିଯୁଗର ଅମୃତ।
ଆଚ୍ଛା। ଇଚା।
ହୁଁ ହୁଁ ଜୀବନର ଶେଷ ଷ୍ଟେସନ।
ବ। ପାରନ୍ତୁ।
ନାଇଁ ନାଇଁ ମତେ ଆଉ କିଛି ଜଣା ନାହିଁ ଆପଣ କିଛି ଆଉ ପଚାରନ୍ତୁ ମୁଁ ଆଉ ତ ଜାଣିନି।
ଆଣଙ୍କର ନାଁ କଣ କହିଲେ।
ମୋ ନାଁ ନିରୁପମା ବେହେରା।
ମୁସ
ମୋର ମୋର ପ୍ଲସ ଟୁ ସେକେଣ୍ଡୟର୍।
ଏତେ ବୟସ। କଣ ହେଇଚି।
ମତେ।
ହଁ।
ମତେ ସତର।
ହଉ ହଉ ହଉ ଆପଣ କଣ ଖାଇଛନ୍ତି।
ହୁଁ ଭାତ ମାଛ।
ତା ଆପଣଙ୍କ ଘର କୋଉଠି।
ଆମ ଘର ଯାଜପୁର।
ଭଜି ନା
ଆମ ଜିଲ୍ଲା ଯାଜପୁର ଆମ ଘର
ଆପଣଙ୍କ ଜିଲ୍ଲା।
ଯାଜପୁର।
ଆଉ ଆପଣଙ୍କ ବ୍ଲକ
ହଉ ଆଜ୍ଞା ରଖୁଛି ଆଜ୍ଞା।